ଭାଇ।
ହଁ ଭାଇ।
କେମିତି ଅଛ ଭାଇ?
ଆଉ ଟ୍ରେକିଂ ଯିବାର ପ୍ଲାନିଂ କଣ ହେଲା?
ଯିବା ଭାଇ ଯିବା। ତମେ ଆସ ଭାଇ ଯିବା।
ଅଗଷ୍ଟରେ ଗୋଟେ ପ୍ଲାନ୍ କର।
ହଉ ଯିବା ଭଲ ହେବ ଆଉ ଆସ।
ହଁ ଯିବା ଗୋଟେ ହିମାଲୟ ଯିବା କି? ପାହାଡ ଉପରକୁ ଚଢିକି ଚାଲ।
ଥିଲି। ମୁଁ କଣ ଶୁଣିଚି ଏ ମହେନ୍ଦ୍ରଗିରିରେ ବଡ ପର୍ବତ ଅଛି। କଣ ଭାଇ ମହେନ୍ଦ୍ରଗିରି ଯିବା କି?
ହଁ ଚାଲ।
ସେ ସେଇ ଗଞ୍ଜାମ ସାଇଡ ରେ ଅଛି। କଣ କହୁଚ ହଁ ସେଠି ଟ୍ରେକିଂ କରିବା ପାଇଁ ଭଲ ସୁବିଧା ଅଛି।
ହଁ।
ଆଉ ସେପଟେ ପୁରା ଗାଉଁଳି ଏରିଆ। ସେଠି ଆମେ କ୍ୟାମ୍ପ୍ କରିକି ରହିପାରିବା।
ହଁ।
ଆଉ ମୋବାଇଲ ଫୋବାଇଲ ବି ସେଠି ଚଲିବ ନାହିଁ। ନେଟ ଟୱାର୍କ୍ ନାଇଁ କଣ କହୁଛ ଭାଇ?
ପୁରା ବଢିଆ ହବ ଭାଇ। ମୁଁ ତ ସେଇଆ ଭାବୁଚି।
ହଁ ପୁରା ଠିକ୍ କଥା ଭାଇ।
ହଁ ଭାଇ।
ଆଉ ମୁଁ କଣ କହୁଥିଲି ଭାଇ କଣ ଆପଣ ଚିକେନ ଖାଉଚନ୍ତି?
ଚିକେନ ପୁରା ଫୁଲ ଖାଏ ଭାଇ। ଚିକେନ ମଣ୍ଡି।
ହଁ ଭାଇ। ମୁଁ ମୁଁ ଜାଣିଚି ଆମ ଝାରସୁଗୁଡାରେ
ହୁଁ।
ଗୋଟେ ବିରିୟାନୀ ମଣ୍ଡି ଅଛି।
ହଁ।
ସେଠିରେ ପୁରା ପୁରା ହଁ ଯିବା ଆସ ତମେ ଗୋଟେ ପୁରା ବଡ ମଣ୍ଡି ଟା କୁହନ୍ତି। ସେଥିରେ ଥାଲି ରେ ଦିଅନ୍ତି ବିରିୟାନୀ ଆଉ ଚିକେନ ପୁରା ଦିଅନ୍ତି। ଲେଗ୍ ପିସ୍ ଟା। ଏକା ଖାଇପାରିବନି। ପୁରା ଚାରି ପାଞ୍ଚ ଜଣ ଗୋଟେ ଫ୍ୟାମିଲି ଖାଇବେ, ବସିକି ଗୋଟେ ପରିବାର ଆରାମରେ ଖାଇବେ।
ହଁ।
କଣ କହୁଛ ଭାଇ?
ହଁ ଭାଇ ପୁରା ଯିବା।
ହଁ। ହଁ ଭାଇ କଣ ଖାଇସାରିଲେଣି?
ହଁ।
କଣ ଖାଇଲେ ଭାଇ, ରାତିର ଖାଇବା?
ଭାଇ ଗୋଟେ ଚିକେନ ମଣ୍ଡି ଅର୍ଡର କରିଥିଲେ, ରୁଟି ସହିତ ଖାଇଲେ।
ଆରେ ଠିକ କଥା, ବହୁତ ଭଲ କଥା ଖାଇଛୁ ବଢିଆ ଖାଇବା ଖାଇଛ।
ହଁ।
ଭାଇ ତମେ କଣ ବାର ଫାର ମାନୁଛ ନା ନାଇଁ?
ନାଇଁ ଭାଇ ମୁଁ ବାର ଫାର ମାନେ ନାହିଁ, ଯୋଉ ଦିନ ଯାହା ମଳିଲା ମୁଁ ଖାଇ ଦେ ଭାଇ ମୁଁ ଟିକେ ଭୋକିଲା ଲୋକ।
ଆରେ ଭଲ କଥା ଭଲ କଥା।
ଆଉ ଭାଇ ଗାଁ ରେ କେମତି କଣ ଚାଲିଛି, ବ
ହଁ ଗାଁରେ ସବୁ ଭଲ ଚାଲିଛି।
ଭାଇ ମାର୍କେଟ ରେ କଣ ଆମ୍ବ ଆସି ପାରିଲାନି ଏଥର?
ହଁ ଆମ୍ବ ତ ଭଲ ଭଲ ଆସୁଛି, ତମେ
ଆମ ଆମ ପଟେ ଆସୁନି ଆମ୍ବ।
ଆମ ପଟେ ଆସୁଛି, ମାନେ ସେ ପଟେ ଯାଉନି। କିନ୍ତୁ ଏପଟରେ ଭଲ ଭଲ ଆମ୍ବ ଅଛି। ଆମ ମାନଙ୍କର ନାଁ ଜାଣିଛ ତମେ ଭାଇ?
ଭାଇ ଭାଇ।
ବ। ଗୋଟେ ଅଛି ଦେଖ ଅମ୍ବରକଲି ଆମ୍ବ ଗୋଟେ ଅଛି, ସେଟା ଭଲ ସୁଆଦିଆ ଆମ୍ବ। ତମେ ଖାଇଛ?
ନାଇଁ ଭାଇ ମୁଁ କେବେ ଖାଇଏନି ଭାଇ ଆମ୍ବ।
ଆରେ ଆସ ତମେ ଗାଁ କୁ ଆସ ଭଲ ଖାଇବା ଆମ୍ବ। ଆମ୍ବର କଲି ଗୋଟେ ହଉଛି ବହୁତ ଟେଷ୍ଟି ଆମ୍ବ ବହୁତ ମିଠା ଆମ୍ବ।
ହଁ।
ତାପରେ ସିନ୍ଦିରି ଆମ ଖାଇଛ? ସେଟା ବି ଭଲ ଆମ୍ବ। ତାପରେ ଗୋଟେ କଲମି ଆମ୍ବ ଅଛି। ଲମ୍ବା ଲମ୍ବା ରୁହେ, ଆଉ ମୋଟା ମୋଟା ସେଟା ପୁରା ବହୁତ ମିଠା ଆମ୍ବ ଆଉ।
ହ, ମୋର ଲ ଆସିଗଲା, ଖାଇବା ପାଇଁ ଇଚ୍ଛା ହେଇଯାଉଛି, ଭାଇ ଆଉ ଆଉ କୋଉ ଫଳ ତମକୁ ଭଲ ଲାଗେ, ପିଜୁଳି ଖାଇଛ ପିଜୁଳି?
ହଁ ପିଜୁଳି ଖାଏ ଭାଇ। ହଁ ବରକୋଲି ବି ଖାଉଛି ଆଉ। ଆରେ ଜାମ୍ୱୁକୋଲି। ଜାମ୍ବୁକୋଲି ଏବେ ବି ଖାଉଛି, ଆମ ଏଠି ମାମୁଁ ଘର ଆସିଛି ମୁଁ ଏଠି ଦେଖିଲି।
ଏପଟେ ଟିକେ ପଠେଇଦିଅ ଆମ ଗାଁ ପଟେ।
ଆରେ ପଠେଇବା ପଠେଇବା ତମେ କହିବ ଆଉ ପଠେଇବାନି?
ଏ ପାଞ୍ଚ, ଦଶ କିଲୋ ପଠେଇ ଦିଅ ବସ ରେ।
ହଉ ଭାଇ ପଠେଇଦବା। ସେ ପାଞ୍ଚ ଦଶ କିଲୋ ନେଇକି କଣ କରିବ ଭାଇ?
ଭାଇ ବହୁତାଇ ପ୍ରବଳ ଖାଇ ଜୁସ୍ ବନେଇକି ଖାଇଲେ।
ଭଲ ଭଲ ସେଟେ ଖାଇବା କଥା। ସବୁ ମାସରେ ସେଇଟା ମଳେନି ବର୍ଷକରେ ଏଇ ଦୁଇ ମାସରେ ମଳେ।
ଆଉ ଭାଇ କୋଉ କୋଉ ଫଳ ଭଲ ଲାଗେ ଆଉ ଅଙ୍ଗୁର କଦଳୀ?
ଅଙ୍ଗୁର ଅଙ୍ଗୁର ଭଲ ଅଙ୍ଗୁର ବି ଖାଏ ମୁଁ ଆଉ ପିଜୁଳି ଅଙ୍ଗୁର ତମର ସେଓ
ସେଓ ସେଓ ଏଗୁଡା ତ ସବୁବେଳେ ମିଳୁଛି ନା ସବୁ ସିଜନ ରେ
ଡଲିମ୍ବୁ ଖାଇ
ଡାଲିମ୍ବ ପୁରା ବହୁତ ଭଲ ଲାଗେ ଭାଇ ଡାଲିମ୍ବ ପୁରା ମଜା ଆସିଯାଏ ଭାଇ।
ହଁ ଡାଲିଲିମ୍ବ ଖାଇବ ଭାଇ
ମିଠା ନାଲି ନାଲି ହେଇଥିବ ପୁରା ମସ୍ତ ଦେଖିବାକୁ ବି ବହୁତ ସୁନ୍ଦର ଲାଗେ ନା?
ହଁ ଭାଇ ବହୁତ ବହୁତ ବଢିଆ ଲାଗେ ଦେଖିବା ପାଇଁ ବି। ଆଉ ଭାଇ କଣ କହୁଥିଲି ତମ ସେପଟେ କୋଉ କୋଉ ଫଳ ବେଶୀ ମିଲୁଛି?
ଆମ ପଟେ ଭାଇ ଇଏ ଗୋଟେ ମିଳୁଛି ଚିଖୁ ଚିଖୁ ଭଲ। ଚେକୁ ଫଲ କେବେ ଖାଇଛ ଭାଇ?
ନା ନା ମୁଁ ଏଇଟା ପ୍ରଥମ ସୁର ଏଇଟା ମୁଁ ପ୍ରଥମ ଥର ଶୁଣୁଛି ଏଇ ଚକୁ ଫଲ ନାଁ ଟା।
ଗୁଗୁଲ ରେ ସର୍ଚ୍ଚ କରିବ ଚିକୁ ଫ୍ରୁଟ ବୋଲି।
ହଉ ଭାଇ ଚେକ୍ କରିବା।
ଭାଇ ଏତେ ମିଠା ଖାଇପାରିବନି ପ୍ରବଳ ମିଠା। ଟେଷ୍ଟ ପୁରା ଗୋଟେ ଅଲଗା ଥରେ ଖାଓ ଭାଇ। ଖୁସି ହେଇଯିବ ହଁ।
ଠିକ କହୁଛ ଭାଇ ଥରେ ଆମେ ଚେଷ୍ଟା କରିବା ଖାଇବା ପାଇଁ। କୋଉଠି କଣ ମିଲେ ଆମେ ଆଣିକି ଖାଇବା ଟେଷ୍ଟ କରିବା ଆମେ।
ଆଉ କଣ କହୁଛ ଆଖୁ ଖାଉଛ ଆଖୁ?
ହଁ ଭାଇ ଆଖୁ ଖାଉଛି। ଆଖୁ ରସ ଭଲ ଲାଗେ, ତମେ ପିଉଛ ନା ନାଇଁ? କ ଆସ ଭାଇ ଉ ଏପଟକୁ ଆସ ନହେଲେ ପଠେଇଦେବି କି?
ଟିକେ ପଠେଇଦେଲ।
ହଉ ଠିକ ଅଛି ମୁଁ ଚାରି ପାଞ୍ଚ ଲିଟର ଆଖ ରସ ମୁଁ ଗୋଟେ ଯା
ଭାଇ ପାଣି ମିଶେଇକି ପଠେଇବନି ଭାଇ ପୁରା ନାଚୁରାଲ ପଠେଇବ।
ପୁରା ଅରିଜିନାଲ ପଠେଇବି ଭାଇ ପୁରା ପିଓର ଦେଶୀ।
ଓ ପିଓର ପୁରା ନିଶା ହବା କଥା।
ଆରେ ଆଖୁ ରସରେ କଣ ନିଶା ହଉଛି?
ନଲେ ପିଇଲା ଭଳିଆ ଲାଗିବା କଥା ଆଉ।
ହଉ ଭଲ ଭଲ ଠିକ କଥା ପୁରା ଭଲ ଭାବରେ ମୁଁ ପଠେଇଦେବି।
ହଁ ଆଉ କୋଉ ଆଉ କୋଉ ଭଲ ଭାଇ କହ ଟିକେ। ଆଉ କୋଉ ଫଳ ଭଲ ଲାଗୁଛି କୁହ? ଆ ତରଭୁଜରେ ଭାଇ କଣ ମୁଁ ଶୁଣିଲି ରଙ୍ଗ ମରା ହଉଛି କି ଦେଲେ ତରଭୁଜରେ ରଙ୍ଗ ମିଶଉଛନ୍ତି। କଣ କଣ ମି
ନା ଭାଇ ସେଇଟା ମିଛ କଥା। ସେଟା କଣ ତରଭୁଜରେ କଣ ରଙ୍ଗ ଲଗେଇ ପାରିବେ? ସେଟା ତ ଖରାପ ହେଇଯିବ ନା ସେଟା ପୁରା ମିଛ କଥା।
ଆଉ ଭାଇ ଲିଚୁ ଲିଚୁ?
ହଁ ଲିଚୁ ଲିଚୁ ବି ଖାଏ କିନ୍ତୁ ଲିଚୁଟା ଆମ ଏଠି ଦୂର ଦୂରରୁ ଆସେ।
ଅହ ଭାଇ ଲିଚୁ ଚାଷ କରିଲେ କେମିତି ହବ?
ଆରେ ବଢିଆ ହବ ଭାଇ କିନ୍ତୁ ଟିକେ ଜାଗା ଦର କାର୍ ଭଲ ଜାଗା ଦୁଇ ତିନି ଏକର ଜମି ଦରକାର ସେଥିପାଇଁ ନବା ଭାଇ କଉଠି ମିଲୁଛି କି ଭଲ ଯାଗା?
ହଁ ଦେଖ ଗାଁ ପଟେ ଗାଁ ପଟେ ଥିବ ଦେଖ ତମ ଗାଁ ବାଲାଙ୍କୁ ପଚାର?
ଆମ ଏପଟେରେ ତ ସେଇ ବିକ୍ରି ଜାଗା ନାହିଁ ଏବେ।
ଭାଇ ଗୋଟେ ନହେଲେ ଅଲଗା କିଛି ଗୋଟେ ଚାଷ କଲେ ପୁରା ବଢିଆ ଲାଗିବ, ମକା ମକା ଚାଷ କରିବା କି?
ଆରେ ଭଲ ହବ ଭାଇ ସେ କଟରେ ପୁରା ବଢିଆ ହବ। ମକା ଚାଷ ହଁ ଏଡେ କ ମାର୍କେଟରେ ତ ସବୁବେଳେ ସ୍ଵିଟ କର୍ନ କହିକି ବିକୁଛନ୍ତି ବହୁତ ମିଠା କିନ୍ତୁ ହଁ
କେତେ ଦିନ ଲାଗିବ ମକା ଚାଷ କଲେ ଥରେ କଲେ ରେଡି ହବା ପାଇଁ କେତେ ଦିନ ଲାଗିବ ମକା
ନ ଲାଗିବନି ଭାଇ। ଛଅ ମାସ ଲାଗିବ କିନ୍ତୁ ଫାଇଦା ଭଲ।
ଭଲ ନା କେତେ ଖର୍ଚ୍ଚ ହବ ଖର୍ଚ୍ଚ କେତେ ହବ?
ଗୋଟେ ଏକଡରେ ତମକୁ ତିରିଶରୁ ଚାଳିଶ ହଜାର ଖର୍ଚ୍ଚ ହବ ଭାଇ।
ଆଉ ଲାଭ କେତେ ହବ ଭାଇ?
ଲାଭ ତମର ହେଇଯିବ ସେଇ ସତୁର ଅଶି ହଜାର। ଖଣ୍ଡେ ଲାଖେ ପର୍ଯ୍ୟନ୍ତ ହେଇପାରେ। ଏ
ଭାଇ ଆମେ କେମିତି ଭାଇ କଦଳୀ ଚାଷ କରିବା କି କୁହ?
ହଁ ଭାଇ କଦଳୀ ଚାଷ ତ ଆହୁରି ଭଲ ହବ।
ହଁ ଭାଇ କଦଳୀ ଚାଷ କରିବା ଭାଇ ପୁରା ସବୁ ଜାଗ ପୁରା ଲାଇନ ପୁରା ଯେତିକି ଆମର ଜମିଥିବ।
ହଁ ଭାଇ ମୁଁ କଣ କହୁଥିଲି ଆମ ଏଠି ଆମର। ଅ ଜମିଟା ଅଛି ସେଥିରେ ଧାନ ଚାଷ କରାହଉଛି। ସେଥିରେ କଣ କଦଳୀ ଚାଷ ହେଇପାରିବ?
ଭାଇ ମୁଁ ତ ଜାଣିନି ଭାଇ। କୃଷି କଥା ମୁଁ ଜାଣିନି ମୁଁ ଖାଲି ମୋର ଇଚ୍ଛା ଅଛି କି ସବୁ ଚାଷ ଫାସ କରିବାର।
ଭଲ କଥା।
ତମେ ଦେଖ ଭାଇ ଗାଁ ବାଲା ଲୋକ ଗାଁ ଲୋକଙ୍କ ସହି
ନା ନା ମୁଁ ମୁଁ ଗାଁ ଲୋକ କିନ୍ତୁ ମୁଁ ଗାଁରେ ବେଶୀ ରହୁନି ଭାଇ। ମୁଁ ସହରେ ରହୁଛି।
ଓହୋ ତାହେଲେ କଣ କରିବା ଭାଇ ବିଜନେସ କରିବା କି କୁହ?
ହଁ ପନିପରି ଶୁଣ ମୁଁ କଣ କହୁଥିଲି ଆମ ଏଇ ବର ଗଡ୍ ରୁ ପନିପରିବା ନେଇକି ଆମ ସେଠି ଗୋଟେ ବଡ଼ ବଡ଼ ବେପାରୀମାନଙ୍କୁ ଆମେ କଣ୍ଟାକ୍ଟ କରିକି ଆମେ ତାଙ୍କୁ ଦେବା।
ହଁ।
ପନିପରିବା ତାକୁ ତାଙ୍କୁ ଦେବା। ସେଠି ଆମେ ବିକିଲେ ଆମର ଫାଇଦା ହଉଛି
ଆମେ ହୋଲସେଲ ରେ ବି କିିବା ନା।
ଆମେ ହୋଲସେଲରେ ବିକିବା ଆମର ତିନି ଚାରି ଟଙ୍କା ଗୋଟେ କେଜିରେ ଫାଇଦା ଅଛି।
ଆଚ୍ଛା।
ତ ଆମେ ଆଜ୍ଞା ଆଜ୍ଞା ତ ମୁଁ କଣ କହୁଥିଲି ଆମେ ସେମିତି ବେପାର କରିଲେ ଗୋଟେ ଦିନରେ ଆପ ଆମେ ଗୋଟେ, ଗୋଟେ ଟ୍ରିପ ରେ ଆ ଆମେ ପାଞ୍ଚରୁ ଛଅ ହଜାର ଟଙ୍କା ମୁନାଫା ହେବ ମାନେ ଇନକମ ହେବ।
ଆରେ ବା ବଢିଆ ଭାଇ। ବଢ଼ିଆ ଆଉ ଆମେ ଦିନକୁ ପାଞ୍ଚ ଛଅ ଟ୍ରିପ୍ ମାରିବା।
ହଁ ପାଞ୍ଚ ଛଅ ଟ୍ରିପ୍ କଲେ ଆହୁରି ଭଲ ହବ।
ହଁ।
ଏରା ଠିକି କଥା କିନ୍ତୁ ମୁଁ କଣ କହୁଥିଲି ଭାଇ ଏଥିପାଇଁ ଗୋଟେ ଲକ୍ଷ ଟଙ୍କା ଖର୍ଚ୍ଚ ହେଇପାରେ।
ତା ଲୋନ୍ ଆଣିକି କରିବା।
ଆଜ୍ଞା ଭାଇ ମୁଁ କଣ କହୁଥିଲି କୋଉ ବ୍ୟାଙ୍କ ଟା ଭଲ ଲୋନ୍ ଦଉଛି?
ଭାଇ ଏ ଯୋଉ ସରକାର ତ କରିଛନ୍ତି ଏବେ ଗ୍ରାମୀଣ ବ୍ୟାଙ୍କ ସବୁ ଏସବୁରେ ଏମିଓ ଚି ଆଉ ଭଲ ଭଲ କୃଷି ଯୋଜନା ଗୁଡା ସେଥିରେ ଲୋନ ମିଳିଯାଉଛି।
ମୁଁ କଣ ଶୁଣିଥିଲି ଏ ଆଇ ଡି ଏଫ୍ ସି ବ୍ୟାଙ୍କରେ ଗୋଟେ ଲକ ଲକ୍ଷ ପର୍ଯ୍ୟନ୍ତ ଲୁଣ ମିଳୁଛି।
ତା କଥା ତ ଯାଣେ ନି ଭାଇ।
ହଉ ନାଇଁ ନାଇଁ ଠିକ କଥା କିନ୍ତୁ ଆମେ ଗାଁ ରେ ଦେଖିବା କୋଉଥିରେ ଭଲ ଲୁଣ ଦଉଛି। ଆମେ ସେଠୁ ଆଣିବା ଆଉ ଋଣ।
ପୁରା ଥଳ ଚାଷ କରାହବ ଖିଆ ବି ହବ ଆଉ ବିକା ବି ହବ।
ଠିକ କଥା ଭାଇ ଠିକ, ନାଇଁ ପୁରା ଏକ ନମ୍ବର କଥା ଭାଇ। ସେମିତି ହବ ଆଉ ହଁ ଠିକ। ଭାଇ ମୁଁ କଣ କହୁଥିଲି ତମେ କଣ? ଏ ବେଙ୍ଗଲୋରଡ ଯାଇଛ?
ନାଇଁ ଭାଇ ମୁଁ ଦଇନି କେବେ।
କେବେ ଗୋଟେ, କେବେ ତମକୁ ମଉକା ମିଳିଲେ ତମେ ଯିବ?
ହଁ ହଁ ଯିବା ଆଉ କେବେ ଗୋଟେ ଯିବା।
ମୁଁ ଶୁଣିଥିଲି ଭାଇ ସେଠି ଜଗନ୍ନାଥ ମନ୍ଦିର ସବୁ ଆଉ ଭଲ ଭଲ ମନ୍ଦିର ଅଛି। ମୁଁ କିନ୍ତୁ ନା ଜାଣିନି ମୁଁ ୟୁଟ୍ୟୁବ ରେ ଦେଖ୍ ଦେଖୁଛି ଏଇଟା ବେଙ୍ଗାଲୋର ରେ ଅଛି ବହୁତ ଭଲ ଭଲ ଜାଗା। ହଁ ଦେକ୍